ହେଲୋ ଆମକୁ ବିରିୟାନୀ କେମିତି ହୁଏ ଆସିଛି?
ନା ବିରିୟାନୀ ମୁଁ ଖାଲି ଦେଖିଛି ସେମିତି ମୁଁ ବନେଇନି କେବେ।
ବନେଇନ ବିରିୟାନୀ କେମିତି ହୁଏ ମୁଁ ବା ଟିକେ ଟିକେ ଜାଣିଛି ମୁଁ ବେଶୀ କିଛି ଜାଣିନି
ହଉ ତାହେଲେ ମୁଁ କହୁଛି ବିରିୟାନୀ କେମିତି ବିରିୟାନୀ ତମେ ଫାଷ୍ଟ ଭାତ ଯଦି କରିଦେଇଥିବ ତ ଭଲ କଥା ନହେଲେ ଚାଉଳ ସହିତ ତ ସିଟି ଦେଇପାରିବ ଯାହାକୁ ନ ଆସିବ ସେ ଚାଉଳ ସହିତ ଚିକେନ ପକେଇ ସିଟି ମାରିଦବ ଆଉ କିଛି ନହିଁ ମୁଁ
କଞ୍ଚା ଚିକେନ।
ହଁ ସେଥିରେ କିଛି ନାହିଁ ଅ-ଆଉ ନହେଲେ କେମିତି କରିବ କହିଲ ଭାତ କରିଦେଇଥିବ ତମେ ଆଗରୁ ନା ଭାତ ପରେ ତମେ ଚିକେନ କଷିବ ମାନେ ତମେ ଯେମତି ମସଲା ଦେଇକି ଚିକେନ କ କଷିବା କଥା ସେମ ଚିକେନ କଷିକି ରଖିଦେଇଥିବ। ତାପରେ ଭାତ ସହିତ ଚିକେନକୁୁ ଗୋଳେଇଦବା ଆଉ ତା ଉପରେ ଟିକେ ଧନିଆ ପତ୍ର ପକେଇଦବା ଆଉ ଟିକେ ଜଷ୍ଟ ପାଣି ଦେଇ ଦେଇ ଗ୍ୟାସ ର ବସେ
ହଉ ଶୁଣ ମୁଁ କହୁଛି ବିରିୟାନୀ କେମତି କରନ୍ତି ମାନେ ମୋର ଯେତିକି ଅଛି ଯେତିକି ଜାଣିଛି କହୁଛି କେମତି କରନ୍ତି ଆଉ ଦେଖିବା ଥରେ କରିକି ଖାଇବା କେମିତି ଲାଗୁଛି। ବିରିୟାନୀ ଚାଉଳ ଗୋଟେ ଅଛି ଚାଉଳ। ତା ଯେମିତି ଭେରାଇଟି ଚାଉଳ ଅଛି ବିରିୟାନୀ ଚାଉଳ ସେମତି ଗୋଟା ଅଛି। ଆ ସେ ଉଁ ଚାଉଳରେ ଟିକେ କଣ କହିଲ ଲେମ୍ବୁ ଚିପୁଡିକି ଏ ମାନେ ଚାଉଳ ଧୋଇକି ପାଣିରେ ପକେଇଦବ ପାଣି ଫୁଟିଲେ ସେ ପାଣିରେ ପଡିବ ଗୋ ଟା ମସଲା ପଡିବ ସବୁ ପ୍ରକାର ଗୋଟା ମସଲା ଯେମିତିକି ଗୋଲମରିଚ, ଡାଲଚିନି, ଆଉ ଗୁଜୁରାତି ତେ-ତେଜପତ୍ର ପଡ଼େନି ହେଲା ଆଉ ପୋଦିନା ପତ୍ର ଟିକେ ପଡେ ବୋଧେ। ଏ ଲୁଣ ପକେଇକି ଆଉ ସେଇ ଚାଉଳଟା ପକେଇକି ବେଶୀ ଫୁ ଫୁଟେଇବନି ଏଁ ତାକୁ ପାଣି ଟିକେ ଅଧିକା ଦେଇଥିବ କିନ୍ତୁ ବେଶୀ ଚାଉଳଟା ଫୁଟା ଯିବନି। ନାଁ ଟିକେ ମାନେ ହାଡ୍ ଥିବ ଚାଉଳଟା ଟିକ୍ ଏଁ ସେ ତାକୁ ଫୁଟିବ ଏ ଚା-ଭାତଟା ହେଇଗଲା ପରେ ତାପରେ ଚିକେନଟା ତାବି ଚିକେନ ବି କଷା ହବ ସେ ଥିରେ ଆଁ ଚି ଚିକେନଟା ଯୋଉ କସାଯିବ ସେଥିରେ ଉଁ ଫାଷ୍ଟ କଣ କହିଲ ପିଆଜ ଟିକେ ଭଜା ହେଇକି ବାହାର କରିଦବ ଆଉ ରସୁଣ ଅଦା ଆଉ ଗୋଟା ମସଲା ଆଉ ସେଥିରେ ଜିରା ଧଣିଆ ପାଉଡରଟା ଜିରା ପାଉଡର ଧଣିଆ ପାଉଡର ଆଉ ଚିକେନ ମସଲା ଆଉ ଗରମ ମସଲା ଆଉ କଣ କୋଉଠି କିନ୍ ମସ୍ ମସଲା ବିରିୟାନୀ ମସଲା ଏଇଗୁରା ସବୁ ପକାହବ। ଅ ପକେଇ ଦେଇକି ତାକୁ ତାପରେ ଚିକେନଟା ସେଥିରେ ପକେଇକି ଆଉ ଯଦି ହଲକା ଟି ଦହିଦବ ତାହେଲେ ଆଉ ଟିକେ ଚିକେନଟାର କଷାଟା ବି ଟିକେ ଭଲ ଲାଗେ। ଏଇସବୁ ପକେଇକି ହଁ ହଁ ଅଁ ଗ୍ରେଭି ବି ଆସିବ ଟିକ୍ ଟିକେ ବେଶୀ ଝୋଳ ରହିବନି ଟିକେ ମସଲା ମସଲି ରହିବ। ଟିକେ ଅଧିକ ଆଉ ହଁ। ଆଉ ତାପରେ ଚିକେନ ତା ଚିକେନଟାକୁ ବସେଇଦବ ଚିକେନଟା ଉଁ ଟିକେ ଭଲସେ କଷି ହେଲା ପରେ ଏଁ ତା ଉ ବାହାର କରିଦବ। ମାନେ କଷିଗଲା ପରେ ଟିକେ କ ମାଂସ ଟା ଆଉ ଟିକେ ସି ସିଝିବା ପାଇଁ ଥିବ ତାକୁ ବାହାର କରିଦ ବ ତାପ ତାପରେ ଗୋଟେ ଡିଶ ରେ ତେ- ତେଲ ଦେଇକି ଏ ତାପରେ ତଳେ ଦେବ ଫାଷ୍ଟ ଭାତ ଦେବ ଯେଉଁ ଭାତଟା ଫୁଟାଇଥିବ ସେ ଭାତଟା ଫାଷ୍ଟ ଗୋଟେ ଲେୟର ଦିଆଯିବ। ଗୋଟେ ପରସ୍ତ ଦବ ତାପରେ ସେଥିରେ ହଉଛି ପିଆଜ ଦବ ତା ଉପରେ ଭଜା ପିଆଜ ରଖିଦବ ତା ଉପରେ ଭଜା ପିଆଜ ଟିକେ ଦବ ତା ଉପରେ ଚିକେନ ଗୋଟେ ପରସ୍ତ ଦବ ତାପରେ ପୁଣି ଗୋଟେ ପରସ୍ତ ଭାତ ଦବ। ପୁଣି ତା ଉପରେ ଗୋଟେ ପରସ୍ତ ପିଆଜ ଦେଇକି ଚିକେନ ଦେଇଦବ ତା ଉପରେ ପୁଣି ଭାତ ଦେଇଦବ ହେଲେ ଦେଇ ସାରିଲା
ଏତେ ସବୁ ଯଦି କରିବା ପାଇଁ ବି ଟାଇମ ନ ମାନେ ସମୟ ଯଦି ନଥିବ ତମେ ପୁରାପୁରି ତଳ ଭାତ ଦେଇଦବ ଭାତ ପୋଡି ଯାଉ ଚଳିବ ଚି ଚିକେନ ଯଦି ଉପରେ ଅଛି ବାସ୍ନା ବି ହବ ତ ତମେ ଭାତ ଉପରେ ପକେଇଦବ ଚିକେନ ଉପରେ ପକେଇଦବ
ହଁ।
ଏକାଦରେ ଦେଇଦବ ହୁଇସିଲ ମାରିବାକୁ ଛାଡିଦବ। ବାସ୍ନା ହବ ସେତେବେଳେ ବାଛି ଚିକେନ ଟା ଜାଣିବ ଯେ ହେଲା।
ସେଥିରେ ପା ବିରିୟାନୀ ମସଲା ପଡିବ ତା ଉପରେ ବିରିୟାନୀ ମସଲା ପଡିବ। ତାପରେ ସେଥିରେ ଗୋଟେ କି ଗୋଟେ ସେ ଗୋଟେ ସେଣ୍ଟ ଫେଣ୍ଟ କଣ ଅତର ନା କଣ ଗୋଟେ ପଡେ। ତା ଉପରେ ହଁ। ଅ ବିରିୟାନୀ ଟା ବାସ୍ନା ହବା ପାଇଁ ଗୋଟେ ପରଫ୍ୟୁମ ଭଳିଆ ଗୋଟେ ପକାଯାଏ ତା ଉପରେ ସେ ପରଫ୍ୟୁମ ଟା ପକେଇ ଦେଇକି ହାଲକା ଦବ ଭିନେଗାର ଟିକେ ଦିଆଯିବ ଆ ତାପରେ ଢାଙ୍ଗୁଣୀ ଘୋଡେଇ ଦେଇକି ପୁରା ଅଳ୍ପ ଜାଳ ଦେଇକି ତାପରେ ସେ ଟିକେ ସିଝିଯିବ ସେଥିରେ ସିଝିଗଲା ତା ପରେ ତାପରେ ସେଥିରେ ପୋଦିନା ପତ୍ର ବି ଦିଆଯାଏ। ତାପରେ ତାକୁ ବାହାର କରିକି ପୁରା ଯେମିତି ହୋଟେଲ ଷ୍ଟାଇଲ ବିରିୟାନୀ ଖାଇବ ଆଉ ଦମ
ହଁ ହଁ ଭଲ ଲାଗିବ।
ପୁରା ଫେମସ ବିରିୟାନୀ ହେଇଯିବ ହେଲେ ତାକୁ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହବ ଆ ଭଲ ହବ କି ନହବ ତାର କିଛି ଗ୍ୟାରେଣ୍ଟି ନାହିଁ ତା ଶହେ ଟଙ୍କା ଦେଇକି ବିରିୟାନୀ କିଣିକି ଖାଇଦବ।
ହଁ ସେଇଟା ବି ହବା ଶହେ ଟଙ୍କା ଯା ଆମର ଭ ଏଠି ଶହେ ଚାଳିଶ ନେଉଛନ୍ତି।
ହଁ ଏତେ କଷ୍ଟରେ କରିବୁ ଯଦି ଭଲ ନ ଲାଗିବ ତାହେଲେ ସବୁ ପରିଶ୍ରମ ବି ଯିବ ସବୁ ଜିନିଷ ବି ଯିବ ହେଲେ ଖାଇବା ପାଇଁ ଶାନ୍ତି ଲାଗିବନି
ହଁ।
ତ ଆଜି ଗୋଟେ ସନ୍ତୁଳା ବନେଇବି ଭାବୁଛି ନା ରେ ସବୁ ପରିବା ପକେଇକି ତୁ ମାଛ ଅଧିକ ଖାଇ ଦେଇେଇଚ ତ ଦେହ ଟିକେ ଖରାପ ହେଇପାରେ ଆଉ ଦେହ ଯଦି ଖରାପ ହେଲା। ପୁଣି ଘରେ ଯାଇକି ସାନଣି ଲାଗିବ ମୋତେ ମେଡିକାଲରେ
ହଁ। ମୁଁ ସନ୍ତୁଳା କେମିତି କଲି ନା କାଲି ଉଁ ସନ୍ତୁଳାରେ କଣ ପ ପକେଇ କହୁଛି ସନ୍ତୁଳା ପକେଇଲି ଭଣ୍ଡାକୁ ଭେଣ୍ଡି ପକେଇଲି ଆଉ ଗାଜର ପକେଇଲି ସେଥିରେ ପୋଟଳ ପକେଇଛି ବାଇଗଣ ପକେଇଛି ଆଳୁ ପକେଇ ଏ ହଁ ବିଟ ଟିକେ ପକେଇଦେଲି ତାକୁ ପକେଇକି ସିଝେଇ ଦେବୁ ସିଝେଇ ସାରିଲା ପରେ ତା ଦେରେ ମୁଁ କଣ କଲି ନା ଟମାଟୋ ପକେଇଲି ଆଉ ଲୁଣ ପକେଇଲି ହଳଦୀ ପକେଇଲି ତା ସିଝେଇ ପାଇଁ ଛାଡିଦେଲି ସେ ସିଜି ସେଲ ଭିତ୍ର ମୁ ଲ ଯ ସବ ବଗଡ଼ିବା ପାଇଁ ଲୁଗା ତାକୁ ସଫା କଲି ସଫା କରିସାରିଲା ବେଳକୁ ମତ ହେଇଗଲା ସନ୍ତୁଲା ସିଝିଗଲା ସନ୍ତୁଳା ସିଝିଗଲା ପରେ ମୁଁ ଆସିଲି ରସୁଣ ଟାକୁ ଛେଜିଲି ସେଚି ସାଇଲା ପରେ ତେଲ ପକେଇଲି ଫୁଟଣ ପକେଇଲି ଲଙ୍କା ପକେଇଲି ରସୁଣ ପକେଇଲି ରସୁଣ ଟିକେ କଷେଇ ହେଇସାରିଲା ପରେ ସନ୍ତୁଳାକୁ ଓଜାଡିଦଲି
ସନ୍ତୁଳା ଟା ସନ୍ତୁଳା ଟା ରସୁଣ ରେ ଫୁଟେଇଲେ ହିଁ। ଭଲ ତାର ବାସ୍ନା ଆସେ ଆଉ ଭଲ ବି ଲାଗେ
ହଁ।
ବେଶୀ ଟିକେ ଭଲ ଲାଗେ ସନ୍ତୁଳା ସହିତ ରୁଟି ଖାଇଲେ ଟିକେ ଭଲ ଲାଗେ
ହଁ ସବୁ ଯାକ ଗରମ ଖାଇଲୋ ଭଲ ଲାଗେ ଥଣ୍ଡା ଖାଇଲେ କିଛି ଭଲ ଲାଗେନି
ଥଣ୍ଡା ଲାଗିଲେ ଭଲ ଲାଗିବନି ଗରମ ଗରମ ଖାଇଦେଲେ ଭଲ ଲାଗିବ।
ସେ କଣ ଡ୍ରେନ୍ ଅଧାରୁ ସେ କଣ ଡ୍ରେନ୍ ଅଧାରୁ ଡିମିରି ଗଛ ଉଠିଛି।
ଡିମିରି ଗଛ ଟା କଣ?
ଡିମିରି ଗଛ ବା ଗଛ ଗୋଟେ
ସେଟା କଣ ଗୋଟେ ଫଳ ଫଡେ
ନା ନା ହଁ ହଁ ଛୋଟ ଛଟ ଫଳ ଫରେ ନା କଣ? ସିଏ ତାାର ନା କିଛି ବି କାମ ନାହିଁ ତାର। ସେଟା ଡିମିରି ପତ୍ରରେ ଡିମିରି ପତ୍ରରେ ବିଷ ନା କଣ? ଏମିତି ଡିମିରି ଫଳ ଖାଇଲେ ବା ମରି ଯାଆନ୍ତି ନା କଣ?
ମରିଯାଆନ୍ତି ତାକୁ ଖାଇଲେ? ବିଷଫଳ।
ହଁ ବଧେ ମୁଁ ଶୁଣିଛି ଯା। ଆଉ ଡିମିର ପତ୍ରରେ କଣ ପିଠା ହୁଏ ନା ନା। କଣ ସବୁ କରନ୍, ନା ନା ପିଠା ହୁଏନି। କେଜାଣି? ସେଠି କଣ ଡ୍ରେନ୍ ସାଇଡ ରେ ଗୋଟେ ଗ ଗଛ ଟେ ଉଠିଚି। ଏତେ ଗୋଟେ ଡିମିରି ଗଛ ତା ବ-ମାନେ ଡ୍ରେନ୍ ଆଡକୁ ଗୋଟେ ଡାଳଟେ ଯିଇଥିଲା, ତାକୁ କିଏ ଗୋଟେ ହାଣିଚି କେମିତି ହାଣିଲା ଜଣେ।
ତାପରେ କେମିତି ଯୋଉ ମାନେ ସବୁବେଳେ ସେଠି ଚଳାଚଳ କରୁଛନ୍ତି। ଏଁ ସିଏ ଜାଣିଥିବେ କେମିତି ଯାଇକି କଣ କରିଥିବେ ଆଉ ତାକୁ ହାଣି ଥି ଥିବେ ବୋଧେ ଆଉ। ଜାଣିଚ ଆମ ଗାଁରେ ଆଉ କାର ଚାଳ ଘର ନାହିଁ। ମୁଁ ଆମ ଘରର ମାନେ ଆମ ଘର ଟା ହଉଚି ଦିତାଲା ତା ଉପରେ ହଉଚି ଗୋଟେ ଅଛି କଣ କହିଲ ଶିଡି ଘର ହେଇଛି। ହେଲା ମାନେ ସେଠିକି ଯିବା ପାଇଁ ରାସ୍ତା ନାହିଁ। କିନ୍ତୁ କାଲି ମୁଁ ତା ଉପରେ ଆଜି ସଖାଳେ ତା ଉପରେ ସିଡ଼ି ପକେଇକି ସେ ଉପରକୁ ଚଢ଼ି ଯାଇ ଥିଲି ମାନେ ଟୋଟାଲି ଏଠି ତିନି କିଲୋମିଟର୍ ଆଗକୁ ଦେଖ ଯାଉଛି। ତା ଉପରେ ଚଢିଲେ। ଆମ ଗାଁ ଚାରିପଟକୁ ମୁଁ ଅନେଇଲି ଚାଳ ଘର ଗୋଟେ ପାଇଲିନି। ମାନେ ଖାଲି ବିଲ୍ଡିଙ୍ଗ। ମାନେ ଗୋଟେ ତ ଛାଡ଼ ଦିଟା ଲେଖା। ହଁ ଆମ ଗାଁରେ କିନ୍ତୁ ଜାଗା ନାହିଁ। ଗାଁ ଟା ମାନେ ଛୋଟ ଗାଁ ବେଶୀ ବଡ ନୁହଁ। ହଁ କିନ୍ତୁ ଗାଁରେ ଜାଗା ନାହିଁ ମାନେ ଗାଁରେ ବସି ଯାଗ ଜାଗା ନାହିଁ ମାନେ ତମେ କହିବ ଖାଲି ଘରରହିଇଛି ଘର ସାମ୍ନାରେ କିଛି ଜାଗା ଥିବ ନହେଲେ ବାରିପଟେ କିଛି ଜାଗା ଥିବ ଗଛ ବଛ ଛୋଟ ଛୋଟ ଗଛ ଲଗେଇବାକୁ ଯଦି ବିି କାହାର ଜାଗା ଥିବ ସେ ଜଣ ଜଣଙ୍କ ଘର ସମସ୍ତଙ୍କର ନାହିଁ ପ୍ରାୟ ଲୋକଙ୍କର ତ ଜାଗା ହିଁ ନାହିଁ କେବଳ ଘର ଘର ସାଇଟରେ ଯଦି ଲାଟିନ୍ ବାଥରୁମ୍ କରିଥିବେ ନହେଲେ ତାରି ଭିତରେ କରିିବେ କରିଥିବେ କିନ୍ତୁ ଟୋଟାଲି ମୁଁ ଚାଳ ଘର ପାଇଲିି ନି ଆଜି। ଆଉ ଯାହାର ଖଣ୍ଡେ ଥିଲା ଆମ ଘର ପାଖରେ ତାଙ୍କର ଏବେ ଭାଙ୍ଗି ଦେଇଛନ୍ତି ସେ ଜାଗା ଟା ପୁରା ଫାଙ୍କା ପଡିଛି।
ବଡ ଲୋକ ସବୁ ନା
ସବୁ ବଡ ଲୋକ ସବୁ କାମ କରୁଛନ୍ତି ଆଉ।
ହଁ।
ଆଉ ତାପରେ ତା ଉପରେ ଚଢିଥିଲି ମୋ ବୋଉ ତ ମତେ ଦେଖିଥିଲା ଆଉ, କହିଲା ତୁ ତା ଉପରକୁ କାହିଁକି ଚଢିଛୁ ତୁ କେମିତି ସେଠୁ ଓହ୍ଲେଇବୁ?
ତମେ କହିଲଣିି ଆଉ ଇଛା ଆଉ ଏ ଭବ ସଂସାରରେ ରହିବାକୁ ଇଚ୍ଛା ନାହିଁ।
ତଳେ ଯଦି ବି ଆମ ଛାତ ଉପରୁ ଡେଇଙ୍କି ମରିବା ପାଇଁ ବି ଚାହିଁବ ସେ ଡେଇଁ କି ତଳେ ପଡିଲା ବେଳକୁ ଘର ଛାତ ଘର କାହା ଘରର ଛାତ ଉପରେ ପଡିବ ସିଏ ତଳେ ବି ପଡିପାରିବନି।
ହଁ।
କମ୍ପ୍ଲିଟ୍ ହେଇଗଲା। ହ
ହଁ ତମେ ରଖିନିଅ ମୁଁ ଯାଉଛି ସଞ୍ଜ ଦେଇସାରେ।
ହଉ।
ହଉ